ତ
ଭାଇ ନମସ୍କାରେ।
ନମସ୍କାର। ଏଇ ବୁଲୁଛି। ହୁଁ- ହୁଁ।
ଦେହ ପା କେମିତି ଅଛି?
ହଁ ସେମିତି।
ସେମିତି ମାନେ କେମିତି?
ହଁ ଭଲ।
ଆଉ ଘରେ ସବୁ ଭଲ ଆପଣଙ୍କର?
ହଁ ଆପଣଙ୍କର?
ହଁ ଆମର ଅଲୱେଜ୍ ତ ଗୁଡ ଆଉ।
ଆଚ୍ଛା ପିଜି ଫିଜି କରିଛ ବୋଧେ ଇଂଲିଶି?
ଏ ନା-ନା ଭଗବାନେ ପିଜି ନୁହେଁ ଖାଲି ପିଜିର ଫୁଲ୍ ଫର୍ମ କଣ କୁହନି ପରିବା ଗାର୍ଡେନେ ହେଁ-ହେଁ।
ହଁ ପରିବା ଗାଡେନେ କର୍ ଥିନି ଅବଶ୍ୟ ଗଛ ଫଛ ମରିଗଲେଣି।
ବର୍ଷା ଦିନ ଆଇଲାନି ନା ହବ ଫେଣି।
ବିଶ୍ୱାସ କର ହଁ ମୁଁ କଣ କହିଲ ଆମ ଗାଁରେ ମଝିରେ ହାତୀ ଫାତି ପଶଥିଲେ ହେଲା।
ଉଁ ହୁଁ ଭୁଲରେ ବୋଧେ ତମେ ହରିଆନା ଅରଣ୍ୟ ଜଙ୍ଗଲ ଭିତରେ ପଶିଛ ତମ
ଲୋକ ଲୋକ ଭାବିଲେ ଆମାଜନ ଜଙ୍ଗ
ହେ-ହେ-ଅଁ ଫ୍ଲିପ୍କକାଡ୍ ହେ ତ
ବିଶ୍ଵାସ କର ଫ୍ଲିପକାର୍ଟ ରୁ ମଗେଇଥିନି ଗୋଟେ ଡ୍ରେସ ସିଏ ଆସିଛି ଗୋଟେ କୁର୍ତ୍ତା।
ଏଇ ହଁ।
ମୁଁ ଏଇନେ ଫ୍ଲିପକାର୍ଟରୁ କଉଠି କଲେ ମଗେଇଥିଲି ଶାଢୀ ଫାଡି ଟେ ଏ ନାଇଟି ଫାଇଟି ଟେ ପଲେଇଆ
ମା ମେସୋରେ ଗୋଟେ ଅଣ୍ଡର ୱାର୍ଡ ମଗେଇଥିନି ପଳେଇ ଆଇଲା ଭୁଲରେ
ଗ
ମୋତେ ମାରୁଛି ଅଭଦ୍ର କହିବୁ ନା ଏ ସାଙ୍ଗ ତ ଭାଷା କହୁଛି ହାଲୋ। ଆହଁ ୟାଁହାଁ ପେ ହମରା ଘର ପେ ଏକ ପାଗେଲି ହୋତା ହେ ଇସ୍ମେ ଏସେ ହି ବୋଲେଗା
ଆଚ୍ଛା ଆଚ୍ଛା ସେ ବାଦେ
ହଁ।
ହଁ କୁହ ଖାଇବା ପିଇବା ସଇଲାଣି ନା ସରନି?
ନା ସରନି ସରିବ ଆଉ ଏଇ ବସି ପଢ଼ୁଥିନି ଟିକେ ତମେ ଖାଇସାରିଲଣି?
ନା ନା ଖାଇସାରନି ରୋଷେଇ ଚାଲିଶ।
ଆଉ ସେଇ ଚାଲିଶ ପିଜି ପିଜି କରିଛ ବଧେ?
କଣ ପଢାପଢି କରିୁଛ ଏବେ କି?
ଏଇ ଡିପ୍ଲୋମା କରିଛି।
କୋଇର?
ସେଖେଣ୍ଡ ଇଅର।
ଓହୋ ହେଲାନା ପ୍ଲସ ଥ୍ରୀ ଥାର୍ଡ ଇଅର ହେଲା ଆଉ।
ହଁ। ଓହୋ ମରି ସେକେଣ୍ଡ ଇଅର ହେଲା।
ହଁ ହଁ ଭଲ ଆଉ। ପଢାପଢି କର ମନ ଦେଇକି ମନଟା ତ କାହାକୁ ଦେଇେଇଥିବ ପଢାପଢି କଣ କରିବ।
ନା ମନ କ ଦିଆ ଆଇନ୍।
ନା କାଳେ କାହାକୁ ଦେଇ ଦିଅନ୍ତି।
ହ ହୁଁ ଆଉ
ରୋଷେଇବା ଚାଲିଛି ଏଟା କଣ କହିଲ ପୋଟଳ ପେଷ୍ଟଟା ହୋଉଚି।
ତ ଆମର ଆମର ମିଶ ବାଲା ପରିବା ମଗଉଛୁ। ଆ ଚ ଖଲା ହଁ ମେଷରେ ସବୁ ମଗା ହଉଛି କିଛି ମଗନି କୁଜୁ ଟା ଖବା ସେଇଟା ଶୁକୁଆ ଟା ଆରମ୍ଭ କରିି ଖତ ବି ଆସୁନି।
ମୁଁ ବିଶ୍ୱାସ କର ଗୋଟେ ମାଛ ମଗେଇଥିଲି ଗୋଟେ ଫୋଟୋ ଟେ ଧରିକି ଆଇଲି।
ଓହୋ ହଁ।
ମାନେ ମଗେ ତ ଇଣ୍ଡସନ୍‌
ଇଣ୍ଡେସନ ଚୁଲା ଆସିବନି।
ଆମ ଖତ ତାରିବ ଆମର। ହଁ ଆମର ଶୀତ ହୋଉ ହଁ
ହ୍ୟାଲୋ।
ଅରନ୍ୟ ହାତୀ ହାତୀ ଜଙ୍ଗଲ ହଉଚି ନା ଆମର ଶୀତ ହୋଉଛି ଆମ ଆଡେ।
ବିଶ୍ଵାସ କର ଆମ ଗାଁକୁ ସେଦିନ ଗୋଟେ ହାତୀ ଆସିଥିଲା ବୋଲି ମାନେ ଲାଇନ୍ ଫାଇନ୍ କାଟି ଦେଇଥିଲେ। ଆ ଲାଇନ୍ ଆଇଲା
ପାରେ ଗଲା ଆଉ କି ବଦଳ ହଁ ଓହୋ ଆମର ବାଘ ପଶିଯାଇଥିଲା। ମୁ ପାଠ ପଢିଯିବୁ। ମ ହଁ ଆଉ
ମୁଁ କହିନି ସ୍ୱପ୍ନରେ ବାଘ ପଶି ଯାଇଥିଲେ ବୋଧେ।
ସେଇଆ ପା ରାତିରେ ସ୍ବପ୍ନ ଦେଖିଥିନି।
ଓହୋ ବାଘ ପଶି ଯାଇଥିଲେ ନାଇ। ଆମ ଗାଁରେ ବା ସେଇଆ। ଆଉ ଲୋକ ବିଶ୍ଵାସ କରିବନି ହାତୀ ପଶିଗଲା କହିକି ଲାଇନ୍ କାଟିିଦେଲେ। ଲାଇନ୍ ଆଇଲା ବେଳକୁ ପ୍ଲାଷ୍ଟିକ ହାତୀ।
ଆ ଆମ ଗାଁ ଆ ଆମ ଗାଁରେ ବାଘ ପଶିଥିଲେ ଚିତା ଆମ ଗାଁରେ ଭାଲୁ ବୁଲୁଚନ୍ତି ଏବେ।
ଆ ସେଦିନ କଣ ଭାଇ ଜଣେ ଗୋଟେ ମାଛ ଭାବିକି ଧଇଲା ଅଳୁ ହେତା ଗୋଟେ କଁ କହିଲ ମାଛ ଭାବିକି ଗୋଟେ ଚେଙ୍ଗ ଭାବି ଧଇଲା ଅଳେ ଧେଣ୍ଡୁଅଟା ଦି
ଶେଷୁ ତୋ ତୋଡ଼ି ମାଛ ଭାବି ବିଲ୍ ତୁ
ମୁଁ ତୋଡି ମାଛରା ବି ଧରି ଦେଇଛି ମୁଁ ସେ ମ ଧୀରେ ଧୀରେ ଧୀରେ ଧୀରେ ବାହାରୁଚି ଯାମ କେମିତି କାମୁଡ଼ିଲା ନେଇ କୁହ।
ଡୁନାପାଦ ଗାଁ ଓହୋ ଆଉ ତମ ଆଡ଼େ ବେଲ ଫେଲ ଭଲା
ଖାଇକି ଶୋଉଚ ହି ଏଇ ବେଲ ଆମର ବିଶ୍ବାସ କର ହୁଏ ବେଲ ମାନେ କଣ କହିଲ ମାନେ ଗୋଟେ ବେଲ ହବ କେଜି ଦେଢ଼ କେ ଜି ଭଳିଆ।
ଉଁ ହୁଁ ଏଟା ବେଲ ନା ବୋଇତାଳୁ ଫୋଇତାଳୁ ଦିଥ ବୋଲେ
ଏ ନାଁ ନାଁ ସେଟା କଁ କହିଲ ଆମ ଜେଜେ ବାପାଙ୍କ ତାଙ୍କ ଅମଲରୁ ସେ ଗଛ ଲଗେଇଥିଲେ ହାଇବିଡି଼ ଗ
ହଁ ଉଣେଇଶ ଅନେଶତ ମସିହାରେ ହେଇଥିବ।
ହଁ ମୁଁ ପା ଏ ବାତ୍ୟାରେ ଭାସି ଯାଇ ଟଗର ଗଛରେ ନାଗିଥିନି।
ଦୁବ ଘାସରେ ନାଗଥିନି ଭୁଲରେ ପଳିଆଇନି ଘରୁକୁ ପୁଣି ଆଉ ଥରେ।
କଣ ତମେ ନାଗିଥିଲ କି ସେଟା ଆଣୁଥୁଲେ ତ ଖାଡି଼ରେ ଧରିକି। ମୁଁ କହିନି ତମେ ନା ଆଉ କି ମୁଁ ଡାଉଟରେ ଥିନି ହେ। ପଚାରିଫାଇ
ହ ତାହେଲେ
ହୁଁ
ଅଁ ହସନା ବେଶୀ କାନ୍ଦି ପକେଇବା।
କିଏ?
ଉଁ ତମେ।
କାନ୍ଦି ଦୋଉଚି ତାପରେ ହସିମି ନାଁ କଁ କୋଉଚୁ?
ତମେ ଯେ ତମେ ଯାହା କରିବ। ଏ ସେ
ନାଁ ନାଁ ମୁଁ ହେ ପରିବା କାଟେନା ପି ଜି କରିଦେମି ବୋଲି ଆଉ କିଛି
ଇଛ୍ ଏଟା ପି ଜି ରେ ହଉଛି କରିବା ଗୁଞ୍ଜୁ ଗୁଞ୍ଜୁ ଏଟା ପିହାଟେ ଜି ପ ପରିବା କାଟିବା। ଇକେ ରହିଯି
ଟିକେ ଡିକେ ଆରେ ସିଆଡ଼େ ସିଆଡ଼େ କାଇଁ ତାଲ? ହେଟା ଲଗେଇଥି ଗୋଟେ ଫିଲ୍ମ ଇଣ୍ଡଷ୍ଟ୍ରି ସାଙ୍ଗରେ। ହଁ ଭଲ।
ନାଇଁ ଖାଇ ଶୋଉଚ କେତୋଳେ?
ହେଇ ବରଟା ଗୋଟେ ଖଣ୍ଡେ ହେଇ ଯାଉଚି ମୋବାଇଲ ଦେଖୁ ଦେଖୁଁ।
କାଇଁ ଶୋଉଚୁ କି କାଲିିକି ଏକା ଥରେ ଶୋଇବୁ ସକା
ଉଁ ସେଇଆ ଭାବୁଥୁନି ଯେ ଆଉ ନାଁ ଶୋଇ ପଡ଼ିଆ କହିନି ଟି
ଏ ନାଁ ନାଁ ତମେ ଏତେ ଭାବନା ଏତେ। କବି ଅବି ହେଇ ଯିବ ଏରା ଫୁଣି ମତେ ଭଲ ଲାଗିବନି ତମେ କବି ଅବି ହେଇଯିବ। ପୁଣି ଗୀତ ଫୀତ ଲେଖିଦବ
ମୁଁ ପା ଲେଖିଛ ସାହିତ୍ୟରେ ବାହାରିଚି ଜାଣିନ କି ଟୁଣୁ ଟୁଣୁ ଏଇ ଯୋଉ ଗୀତ ଟା ବାହାରିଚି। ଅଷ୍ଟମ ଶ୍ରେଣୀ ବହି
ମୁଁ ପା ଏଇ ଗୀତ ଟା ଲେଖିଥିନି ମଝିରେ ଭାଇରାଲ ହେଇଥିଲା କ୍ରିସ କା ଗାନା ସୁନେଗା।
ଓହୋ ହୁଁ
ହାଲୋ।
ହଁ।
ହଁ ଭାଇ କୁହ।
ତମେ କହିଲ ଯେମିତି ଏଠି ବର୍ଷା ହେଲାଣି।
ହେ ନା ନା ମୁଁ କଣ ଗାଏ।
କବି ହୁ ଭୁଲରେ କବି ହବାର ଥିଲା ଭୁଲରେ କୁଆଡେ ପଳେଇଲ ଗୋଟେ। ହଁ
ନାଇଁ।
ହଁ ହଁ ବହି ଫହି ଲେଖିବ। ତମେ ଲକ୍ଷ୍ମୀ ତା ଲକ୍ଷ୍ମୀକାନ୍ତ ମହାପାଳ ମହାପାତ୍ର ହେଇଯାତନି।
ନା ନା ସାରଳା ଦାସ ବୋଲି ଭାବୁଥିଲି ତମେ କଣ
ନା ଅତି ବଡି ଜଗନ୍ନାଥ ଦାସ ହେଇଯାଅ, ହୁଁ।
ନା ଅତି ଅତି ଟା ସବୁବେଳେ ପାଇଁ ଖରାପ ତମେ ଜାଣି
ଓହୋ ଏଇଥିପାଇଁ ତାହେଲେ କଥା ଆସୁନି।
ଆଁ
ଏମିତି ତାନି କଥା।
ହୁଁ ମତେ ଏଇନା କଲ କରିଥିଲା ବା ସାରଲା ଦାସ୍ ମୁଁ କଇଲି ନା ନା ହାଁ। ଏ ମୁଁ ଏଇନା ଯାଇ ପାରିବିନି ଇଆଡ଼େ।
ମାନେ ଆମ ଗାଁ ଗୋଟେ ଲୋକ ଟା ସାରଲା ଦାସ ଆଉ କଣ ସେଇ କବି ନା ନୁହଁ।
ଅଁ ହଁ।
ସେ ପୁଷ୍ଟ ପୁଷ୍ଟ ଲେଖିଥିଲେ
ହାଲୋ।
ହଁ ହଁ।
ହଁ କୁହ ଖେଳ ଫେଳ କରୁଚ ନା ନାଇଁ କ୍ରିକେଟ୍ ଫ୍ରିକେଟ୍।
ଖେଳ ମୋର ତ ନିଜର ଖେଳ ଭାରି ପଡିୁଚି ନିଜର ତ ଖେଳ ଭାରି ପଡିୁଚି।
ଆଁ।
ମୋ ତ ନିଜର ତ ଖେଳ ବାହାରି ପଡୁଚି ମୁଁ କାହା ସାଙ୍ଗେ ଖେଳିବି।
ପଢ଼ି ପଢ଼ି ପଢ଼ି ପଢ଼ି ହଁ ସେଇଆ ବା ପଢ଼ି ପଢ଼ି ପଢ଼ି ପଢ଼ି।
ହଁ କାଇଁ ଭାଙ୍ଗୁଥ
ମୁଁ ତ ଚାରିଟା ବାଜିବ ତ ଖେଳିବା ପାଇଁ ପଳେଇବି ବ୍ୟାଟ୍ ବଲ ଧରିକି।
କାଇଁ ଦିଟା ବେଳୁ ଉଠିକି ପଡିବ ଖାଇ ପିଇକିନା।
ଏ ଭଗବାନେ ମୁଁ ଜାଆନ୍ତି ଯେ ଖରାରେ ବ୍ଲକ ପଡିଚି।
ବ୍ଲଗ ନିି ସିମ ଇଏ ନେଇଯାଉ
ବ୍ଲଗ୍ ମାନେ ଆଇଡି ପଡିଚି।
ହାଲୋ ଏଇବା ଘରେ ଗଲେ। ହଁ ଦରକାର ମୁଁ ଏ ପୋଟଳ ପେଷ୍ଟଟା କରିଦେ ପୋଟଳ ମାନେ କଞ୍ଚା ପୋଟଳଟା କାଟିକି ତା ଦେହରେ ଟୂଥ ପେଷ୍ଟଟା କରାହବ।
ହଁ ବାହାହେଇପଡେ କଇଦେ-କଇଦେ କଇଦେ।
ହୁଁ।
କଇଦେ କାନ୍ଦେନା ବାହା ସାହା ହେଇ ପଡ।
ନା ନା ବାହା ହେଇକି ସ୍ତ୍ରୀ ବାଡେଇବ ଛାଞ୍ଚୁଣି ଫାଞ୍ଚୁଣି।
କହିଦେ ବାହା ସାହା ହେଇ ପଡ ହଁ।
ନା ନା ସ୍ତ୍ରୀ କଅଣ୍ଟୁ ନହେଲେ ବାଡେଇବେ।
ହିଁ ହିଁ ଛାଞ୍ଚୁଣି ଧରିକି ବାଡ଼େଇବ।।
ସାଙ୍ଗ ତଡିବ ପୁଣି ଗିରି ଗିରି ବୁଲିବ କିଏ ଗୋଡ ହାତ କାଟିବ।
ସେମିତି କାଇଁ କହୁଛୁ ଦୁବ ଘାସ ବାହା ହେଇ ପଡ।
ନା ନା ଭାବୁଥିଲି ଶାର୍କ ଫାର୍କ ଗୋଟେ ଧରି ଆଣି ଘରେ ବରଂ ପାଳି ପୋସି ରଖୀମୁ।
ଓ ହୋ ଘୁଷୁରୀ ପାଳିଦିଅ।
ଯାଇଥିଲି ଆମାଜନ୍ ଜଙ୍ଗଲ ଗୋଟେ ଆଣନ୍ତେ ଜୀବଜନ୍ତୁ।
ଆମଜନ୍ ଜଙ୍ଗଲ ଥାଏ। ତମ ଆଡେ ପା ସେୟା ଆମେ ଫ୍ଲିପକାର୍ଟ ଯା ଭଲ ଫ୍ଲିପକାର୍ଟ ମେସୋ।
ନା ନା-ନା ସତରେ। ଆମାଜନ ଜଙ୍ଗଲ ଯାଇଥିଲି ଗୋଟେ ଆଣିଥିଲି କଣ କହିଲ ଗୋଟେ ଜୀବଟେ ଧରି ତା ସହିତ ଯାଇଥିଲି ହେଲା। ଭଲ ଲାଗିଲା ଗୋଟେ ମାଟି ଘୋଡାଟେ କାସି ଦେଲା ମୁଁ ପଳେଇ ଆଇଲି।
ଆଉ ଛିଙ୍କି ଦେଲା ତ ମୁଁ ଚମିକି ପଇଲି।
ହିଁ ହିଁ
ତା ପରଠୁ ସେ ଗଲେ ମୁଁ ବେକରେ ଗୋଟେ ଛାଞ୍ଚୁଣି।
ଛାଞ୍ଚୁଣି ଏଇ ମତେ ଯୋଉ ଇଏ ନାହିଁ ନା ଏଇ ଯୋଉ ଗୋଡି ଟାଇପରଟେ ସେଇଟା ଲଗେଇକି ବୁଲିବ ନହେଲେ ସାଇବାବା ମୋତି ମାଳ ବୁଲି ପକେଇି ବୁଲିବ।
ନା ନା ଭଗବାନ ନା ନା ଛାଞ୍ଚୁଣିଟେ ଚାବିଟେ ବେ ବେକରେ ପକେଇ ଛାଞ୍ଚୁଣି ଗୋଟେ ବେକରେ ପକେଇ ଦେଇଛି ଡରିବିନି ବୋଲି।
ହିଁ ମୁଁବେ ହଁ।
ହାଲୋ।
ହୁଁ। ପକେଇବୁ ନା।
ହୁଁ କୁହ।
ଏଇ ତା କତି ଇଏ ପକେଇବି। ତ ଇଏ ପକେଇ ଗ
ହସୁଛ ଦିନରେ କାନ୍ଦିବ ଦିନରେ ଏତେ ହସୁଛ କାନ୍ଦିବ ହଁ
ନାଁ ରାତିରେ କାନ୍ଦିବି ହାଁ ଆମର ସଞ୍ଜ ହେଇଛି ଏଇନା--ଆମର ସଞ୍ଜ ହେଇଛି ଏଇନା।
ହଁ ସଞ୍ଜ ହଁ ସନ୍ଧ୍ୟା ହି ସନ୍ଧ୍ୟା ଦେଇ ଦେଇକି ଆସ ବିଶ୍ୱାସ କର ଦିନ ଥିଲା। ଏବେ ତ ରାତି ହେଇଗଲାଣି ଆଉ। ହୁଁ ହୁଁ
ଆରେ ମୁଁ ଟିକେ ସବୁବେଳେ ଏମିତି ହେଲା ସେଇଥିପାଇଁ ଟିକେନି ଆର ଗୋଟେ ଜଣ କଣ ପଢେଇଲେ ମୁଁ ଏଜା କେଟିଲି କହିଦେଇଚି।
ଓହୋ ହୁ ହୁ ତମେ ଆରଜନମକୁ କବି ଫବି ହବ।